ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ସାଙ୍ଗ କଣ କରୁଛୁ?
ଏଇ ବସିଥିଲି ଆଉ। ଆଜି ବି ହଠାତ୍ ଛୋଟବେଳ କଥା ମନେ ପଡ଼ୁଥିଲା। ଭାବିଲି ତୋତେ କହିବି। ସତ କହିଲେ ତ ସେ ସମୟ ଟା କେତେ ସୁନ୍ଦର ଥିଲା ନା। କୌଣସି ଟେନସନ ନ ଥିଲା କେବଳ ଖେଳ ପଢ଼ା ଓ ମଜାମଜି ନା।
ଠିକ କହିଲୁ ସକାଳେ ଉଠି ସ୍କୁଲ ଯିବା ସାଙ୍ଗମାନଙ୍କ ସହ ଟିଫନ୍ ଖାଇବା ଆଉ ସନ୍ଧ୍ୟାରେ ଘର ସାମ୍ନାରେ ଖେଳିବା ସବୁ ଆଜି ମଧ୍ୟ ଆଖି ଆଗରେ ଅଛି।
ଆମେ ଯେତେବେଳେ ବର୍ଷାରେ କାଗଜ ଡଙ୍ଗା ଭସାଉଥିଲୁ ସେ କଥା ମନେ ଅଛି କି? ଛୋଟ ନାଳରେ ଡଙ୍ଗା ଛାଡ଼ି ଦୌଡ଼ି ଦୌଡ଼ି ଖେଳୁଥିଲୁ କାହାର ଡଙ୍ଗା ଆଗକୁ ଯାଉଥିଲା ନା
ହଁ ଆଉ ଡଙ୍ଗା ଅଟକି ଗଲେ କାଠି ନେଇ ବାହାର କରିଥିଲେ ଘରକୁ ଆସିଲେ ମା ଡାକୁଥିଲେ ପୁଣି ପାଣି ରେ ଖେଳୁଛ କିନ୍ତୁ ପ ପରଦିନ ପୁଣି ସେଇ କାମ ମନେ ଅଛି ନା।
ଗ୍ରୀଷ୍ମ ଋତୁ ଛୁଟିରେ ଦିନସାରା ଖେଳିବାର ମଜା ଅଲଗା ଥିଲା। ଲୁଚକାରୀ କବାଡ଼ି ଦୌଡ଼ି ଖେଳ ମୋବାଇଲ୍ ନଥିଲେ ମଧ୍ୟ ଦିନ କେମିତି କଟ କଟି ଯାଉଥିଲା ଜଣା ପଡ଼ୁନଥିଲା ନା?
ହଁ ପୁରା ଠିକ କହିଛୁ ମୋର ଆଉ ଗୋଟେ କଥା ମନେ ପଡୁଛି। ସ୍କୁଲରେ ଟିଫିନ୍ ବେଲ୍ ବାଜିଲେ ସବୁଠାରୁ ଆଗରେ ବାହାର କୁ ଦୌଡୁଥିଲେ ନିଜ ଖାଦ୍ୟ ଠାରୁ ଅଧିକ ତ ସାଙ୍ଗମାନାନଙ୍କ ଟିଫିନ୍ ଲୁଚେଇକି ଖାଇଦଉଥିଲେ ସେଇଟା କଥା ମନେ ଅଛି କି ନାହିଁ?
ଠିକ କହିଲୁ, କାହା ପାଖରେ ପିଠା ଥିଲା ସବୁ ଭାଗ କରି ଖାଉଥିଲୁ। କେହି କେବେ ଅନଉ ନଥିଲା ଏହା ମୋର।
ହଁ ଠିକ କଥା କହିଛି ଆଉ ପରୀକ୍ଷାର ଶେଷ ହେଲେ କେତେ ଖୁସି ଲାଗୁଥିଲା ବ୍ୟାଗକୁ ଗୋ ଇ କୋଣରେ ରଖି ଦିନ ସାରା ଖେଳିବାକୁ ପ୍ଲାନ୍ କରୁଥିଲେ ମନେ ଅଛି ନା?
ସନ୍ଧ୍ୟାରେ ବିଦ୍ୟୁତ୍ ଚାଲିଗଲେ ଘରେ ବାହାରେ ବସି ଜହ୍ନକୁ ଦେଖିବା। ବଡ଼ମାନଙ୍କ ପାଖରୁ କାହାଣୀ ଶୁଣିବା ସେ ଅନୁଭବ ଆଜି ମିଳିବ କଷ୍ଟକର ନା?
ହଁ ପରା ଠିକ କହିଛୁ ଆଉ ମନେ ଅଛି ନା ଦୀପାବଳି ହଉ ରଥଯାତ୍ରା ହଉ ଦୁର୍ଗା ପୂଜା ହଉ ପ୍ରତ୍ୟେକ- ପର୍ବରେ ନୂଆ ଡ୍ରେସ ପିନ୍ଧି ଫଟୋ ଉଠେଇବାର ଖୁସି ଆଜି ମଧ୍ୟ ମନେ ଅଛି। ତୋର ମନେ ଅଛି ନା ନାଇଁ?
ଠିକ କହିଲୁ। ଆଜି ମଧ୍ୟ ପୁରୁଣା ଫଟୋ ଦେଖିଲେ ଲାଗେ ସମୟ କେତେ ଶୀଘ୍ର ବଦଳିଗଲା। କିନ୍ତୁ ସ୍ମୃତି ଗୁଡ଼ିକ ସବୁବେଳେ ନୂଆ ରହିଯାଉଛି ରେ।
ହଁ ପରା ମତେ ଲାଗେ ଛୋଟବେଳର ସବୁଠାରୁ ବଡ ସମ୍ପର୍କ ହେଉଛି ନିଷ୍ପଟ ସହ ଛୋଟ ଛୋଟ କଥାରେ ଖୁସି ମିଳୁଥିଲା।
ହଁ ଠିକ କହିଛୁ। ହଁ ଗୋଟେ ଆଇସ୍କ୍ରିମ୍ ଗୋଟେ ବେଲୁନ୍ କିମ୍ବା ଗୋଟେ ଚକୋଲେଟ୍ ହେଲେ- ଦିନ ଟା ସ୍ପେଶାଲ ହେଯାଉଥିଲା ରେ।
ଆଜି ଆଜି ଆମେ ବଡ ହେଇଗଲଣି ଦାୟିତ୍ୱ ବଢିଗଲା କିନ୍ତୁ ଛୋଟ ବେଳର ସେ- ସରଳ ମନଟା ଯଦି ସବୁବେଳେ ରହିଥାନ୍ତେ କେତେ ଭଲ ହେଇଥାନ୍ତାନା?
ସେଇଥିପାଇଁ ମୁଁ ମଧ୍ୟ ମଧ୍ୟ ପୁରୁଣା କଥା ମନେ ପଡ଼େ। ଏଥିରେ ମନ ହାଲକା ଲାଗେ ଓ ମୁହଁରେ ଜନ୍ ଅଜଣାତେ ହସ ଆସିଯାଏରେ।
ହଁ ପରା ଆମେ ଯେତେ ବଡ଼ ହେଲେମଧ୍ୟ ଭିତରେ ଗୋଟଏ ଛୋଟପିଲା ସବୁବେଳେ ରହି ତେସେ ଆମକୁ ସରଳ ଭାବରେ ବଞ୍ଚିବା ଶିଖାଇଥାଏ ନା?
ହଁବେ ଠିକ୍ କହିଲୁ। ତେଣୁ ଛୋଟବେଳର ସ୍ମୃତି କେବଳ ପୁରୁଣା କାହାଣୀ ନୁହେଁ ସେଗୁଡ଼ିକ ଆମ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ।
ଆଜି ତୋଷକଥା ହେଇକି ସତରେ ବହୁତ୍ ଭଲ ଲାଗିଲା ଆମପିଲା ବେଳର କିଛି ସ୍ମୃତି ଆଜି ମନ ପଡ଼ିଗଲା।
ମତେ ମଧ୍ୟ ସେମିତି ଲାଗିଲା ଜୀବନ ଆଗକୁ ବଢ଼ିବ କିନ୍ତୁ ଛୋଟବେଳେର ସ୍ମୃତି ଆମ ତ ସବୁବେଳେ ରହିବ ଓ ପ୍ରତିଥର ମନକୁ ଖୁସି କରିଦେବ।
ହଁ ପରା ଠିକ୍ କଥା କହିଚୁ ଛୋଟ ବୋଳର ସ୍ମୃତି କେବେ ଭୁଲି ହବନି।
ହଁ ଠିକ୍ କହିଚୁ ଆଉ କଣ ମନ ଦୁଃଖ ଟିକେ ଲାଗୁଚି ଆଉ।
ହଁ ପରା ଛୋଟ ବେଳାର ସ୍ମୃତି ମାନେ ଆଖେଇ ଆଗକୁ ଆସିଲେ ବହୁତ୍ ମନ ଦୁଃଖ ହଉଚି।
ଆମେ କେତେ ଜଲ୍ଦି ବଡ଼ ହେଇଗଲେନା?
ହଁ ଆଉ କଣ କରୁଚୁ?
ସନ୍ଧ୍ୟାବେଳେ ଏଇ କଥା ସବୁ ବସିକି ଭାବୁଥିଲି ଆଉ।
ଆଚ୍ଛା ଆଉ ତତେ ପରା ସନ୍ଧ୍ୟା ବେଳେ ଚାହା ପିଇବାକୁ ଭଲ ଲାଗେ ଆଗରୁ ତୁଏବେ ଚାହା ପିଅନା ନାହିଁ?
ଆଉ ସେକଥା କଣ ଆଉ ହବ ମୁଁ ଆଗେ ଚା ପିଇବିନା ତୁ?
ହଁ ମୁଁତ ଜାଣିଚୁ ତୋଠାରୁ ଆହୁରି ପ୍ରେମୀ ଚାହା ଆଉ ଚାହାତ ପୁରା ପିଇବା ମୋର ଫେବରାଇଟ୍।
ଆଉ ଆସୁନୁ ପଦାକୁ ବୁଲିବା?
ହଁ ଯିବା କେତେବେଳେ ଆଉ। ଆଉ ଚାହା କେମିତି କଣ ବନାଉ ମତେ ଟିକେ ସେଇଟା ଆଉ ଟିକେ ଭଲସେ ମାନେ କହିଲୁ କହିଲୁ ପ୍ରଭି
ମୋତେ କଉଁଠି ମୁପା ଚା କରିଚି କେବେ?
କରିନୁ ଆଉ କିଛି ରେସିପି ତତେ ଆସିଛି ଯୋଉଟାକି ଭଲ ହେଇଥିବ?
ମୋତେ ଖାଲି ଡାଲି ଆଳୁ ଭର୍ତ୍ତା ଆସିୁଛି।
ହଉ ସେଇ ରେସିପି ଦିଟା ମତେ ବତାତ?
ଡ଼ାଲିଟା କେମିତି ହବ ଡ଼ାଲି ସିଝେଇ ଦେବୁ ଫାଷ୍ଟେ ପାଣି ଦେଇକି ସି ଜେଇଦବୁ ଲୁଣ ହଳଦୀ ପକେଇକିି ସିଝି ସାରିଲା ପରେ ତାକୁ ଫୁଟେଇ ଦବୁ ପିଆଜ ତେଲ ଫୁଟଣ ପକେଇକି ଫୁଟେଇଦବୁ ହେଇଗଲା ଡ଼ାଲି ଆଉ ଆଳୁ ଭର୍ତା ସେମିତି ଫୁଟଣ ତେଲ ଆଉ ପିଆଜ ପକେଇକି ଆଳୁ ସିଝେଇକି ରଖିଥିବୁ ସେଗୁଡ଼ାକୁ ଭର୍ତା କରିଦେବୁ ସଇଲା ଆଉ ଏଇଟା ତତେ ଆସୁନି?
ନାଇଁ ଆସିଛି ସେମିତି ଟିକେ ରେସିପି ସେୟାର କରିଦେଲେ ଜଲ୍ଦି ହେଇଯାଏ ନା ଆଉ ଟିକେବି କିଛି ଜାଣିବାକୁ ନୂଆ ମିଳିଥାଏ ସେଥିପାଇଁ ପଚାରିଲି। କାଳେ ଆଉ କିଛି ଏମିତି ଅଲଗା ଥିବ ୟୁନିକ୍ ଥିବ ସେଥିପାଇଁ।
ହଁ ଆଉତୁ ମୋଠୁ ସିକିବୁ? ଆଉ ଚାରେ ଚା ତୋତେପା ଆସୁଚି ତୋରତ ଚା ଭଲ ଆଉ ଚା ଟିକିଏ ମୋତେ କହିଲୁ?
ହଁ ମୁଁତ ଚାହା ବହୁତ୍ ବଢ଼ିଆ ବନାଏ ମୁଁନା ସୋ ଫାଷ୍ଟେ ଯେତେବେଳେ ବର୍ଷା ପାଗରେ ଚାହା ବନେଇବାର ମଜାଟା ମତେ ଶିଖେଇ ଦେଉଛି ଦେଖ ଯେତେବେଳେ ସନ୍ଧ୍ୟା ହେଇଥିବ ନା ତୁ ଫାଷ୍ଟେ ଧର ନାଲି ଚାହା ଦିଟା ଚାହା ଅଛିନା ଗୋଟେ ନାଲି ଚାହା ଅଛି ଗୋଟେ କ୍ଷୀର ଚାହା ଅଛି। ତୁ ଚାହିଁବୁ ଯଦି ଉ ସେଇ ପାଗକୁତ କ୍ଷୀର ଚାହାରେ ଜଷ୍ଟ ଟିକେ ମାନେ ଅଦା ଛେଚିଦବୁ ତାପରେ ତାକୁ ଟିକେ ଅ ଥିଦ ଜାଣିଚୁନା ଯୋଉଟା କଣ ଯ ବାସ୍ନା ଦିଏ ସେଟା
ବାସ୍ନା ଦିଏ
ଗୁଜୁରାତି ଗୁଜୁରାତି ଯୋଉଟା ଟିକେ ଛେଚିକି ପକେଇଦବୁ। ହଁ ତା ଦିହରେ ଲୁଣ ସ୍ଲାଇଟ୍ ଟିକେ ଲୁଣ ସେମିତି ସମସ୍ତେ ପିଅନ୍ତିନି କିନ୍ତୁ ସମସ୍ତଙ୍କୁ ଭଲ ଲାଗେନି କିନ୍ତୁ ଜଣ ଜଣଙ୍କୁ ଭଲ ଲାଗେ ତ ଲୁଣ ପକେଇଦବୁ ତା ଦେହରେ ତାପରେ ଚାହା ପତି ଚିନି ହାଲୁକା ଚିନି ବେଶୀ ମିଠା ହବନି। ତ ପକେଇକି ଟିକେ ବେଶୀ ଗାଢା ଦେଇକି ଫୁଟେଇଦବୁ। ଚାହାପତି ଟା ଟିକେ ମାନେ ଟିକେ କ୍ଷୀର ଟା ଫୁଟିଲେ ଚାହାପତି ପକେଇବୁ। ତାକୁ ବେଶୀ ଟାଇମ ଫୁଟେଇଦବୁ ଆଃ ତା ସାଙ୍ଗକୁ ସନ୍ଧ୍ୟାବେଳେ ପକୁଡି ଓହୋଃ ଯୋଉ ଭଳିଆ ମଜା ଲାଗେ ପୁରା।
। ଆଉ ମତେ କୋଉଦିନ ଡାକୁନୁ କରିକି ତମ ଘରକୁ।
ହଁ ହଁ ସିଓର ଡାକିବି ଏଇ ଗୋଟେ କଥା ନିଶ୍ଚୟ ଡାକି
ତୁ ଖାଲି ସେମିତି କହୁଛୁ ସବୁଦିନି ସିଓର ଡାକିବି ସିଓର ଡାକିବି କୋଉ ଦିନ ବି ଡାକୁନୁ।
ଏଥର ଡାକିବି ନିଶ୍ଚୟ ଡାକିବି ଚାହା ପକୁଡ଼ି ବନେଇବି, ଆଗ ତତେ ଡାକିବି ତାପରେ ଯାଇକି ଯାହା।
ହଁ ହଁ ମୁଁ ଗେଷ୍ଟ୍ ହେଇକି ଯିବି ଆଉ।
ହଁ ଆସିବ।
ଆଉ ରଜରେ ତମର କୁଆଡ଼େ ଯାଉଛ?
ରଜରେ ଜାଣିଛୁ ଆମର ଗୋଟେ ଭଲ କଥା ମନେ ପକେଇ ଦେଇଛୁ ଆମର ରଜରେ ଗୋଟେ ଫ୍ୟାମିଲି ଫିଷ୍ଟ୍ ଅଛି ମାନେ ଆମ ଘରର ସମସ୍ତେ ମିଶିକି କରୁଛୁ। ତୁ ବି ତତେ ବି ମୁଁ ଆଜି କହିଦଉଛି ତୁ ବି ଯଦି ଫ୍ରି ଅଛୁ ସେ ମଝି ରଜରେ ଆସିକି ପହଞ୍ଚିବୁ ଆମ
ହଁ ହଁ ମୁଁ ପା କହିଲାଠୁ ମୁଁ କହିଲାଠୁ ତୁ ମତେ କହିବୁ।
ନାଇଁ ନାଇଁ ଆକ୍ଚୁଆଲି ମତେ ଟିକେ ଟାଇମ ହଉନଥିଲା ନହେଲେ ନା ମୁଁ ତତେ ବି କହି ବୋଲି ଭାବଥିଲି। ମୁଁ ବି ଘର ଲୋକଙ୍କ ସହିତ ହଉଥିଲି କି ମୋ ସାଙ୍ଗ ମାନଙ୍କୁ ଡାକିକି ମାନେ ଏମିତି ତୋ ସାଙ୍ଗରେ ତ ମୋର ଭଲ ସାଙ୍ଗ ନା ଆଉ ସେମିତି କାହା ସାଙ୍ଗରେ ଏତେ ଭଲ ସାଙ୍ଗ ନାହାନ୍ତି। ତ ମୁଁ କହିଥିଲି ଘର କହିଥିଲେ ହଁ ଡାକିଲେ ବି କିଛି କଥା କଥା ନାଇଁ ଆସିବେ ଆଉ। ଆଉ ତୁ ବି ଆମ ଘରେ ବହୁତ ଛୋଟବେଳେ ବହୁତ ମିଶୁ କି ନାହିଁ ସେଥିପାଇଁ ମୁଁ ଘରେ କହିଦେଇଥିଲି କି ମୋ ସାଙ୍ଗକୁ ଡାକିବି। ତ ସମସ୍ତେ କହିଥିଲେ ହଁ ଆସିକି ଆସିବ ଆଉ।
ହେଇ ଯଦି ମିଛରେ ଏମିତି କହୁଛୁ ସତରେ ନ ଡାକିଲେ ଦେଖିବୁ ଯେ।
ନାଇଁ ନାଇଁ ସତରେ ଡାକିବି ତତେ। ଆଉ ମୁଁ ଆଗୁରୁ ବି କହିଦେଇଛି ତୁ ରେଡ଼ି ହେଇଯାଇଥିବୁ ମାନେ ମୁଁ କହିଦଉଛି ତତେ ଆଉ କହିବାକୁ ପଡିବନି ହେଲା ସେଦିନ ଯାଇକି ଡାକିବି ଡାଇରେକ୍ଟ ଆସିବୁ ଆଉ।
ହୁଁ ହୁଁ। ଆଉ ପହଲିି ରଜ ଦିନ?
ପହିଲି ଗଜରେ ତ କିଛି ପ୍ଲାନିଂ ନାହିଁ। ତୋର କଣ ଅଛି କହ ମତେ?
ନା ଲୋ କାହିଁ କଣ ଅଛି ଖାଲି ଘରେ ବସିବା କଥା ଆଉ। ଆଉ ଦୋଳି ଫୋଳି ଲାଗୁଛି ନା ନାଇଁ ତମର?
ଦୋଳି ପିଲା ବେଳାର ସେ ଦୋଳି ଖେଳା ଯୋଉ ଜିଦି ରେ ଦୋଳି ଲଗା ହୁଏ ଏବେ ତ ବଡ଼ ହେଲୁଣୁ ଆଉ ଦୋଳି ଲାଗୁନି। କିନ୍ତୁ
ଆଉ ବଡ଼ ହେଲେ ବୋଲି ଆଉ କଣ ଦୋଳି ଖେଳିବା ନି? ତୁ ବାପାଙ୍କୁ କହିକି କହ ଦୋଳି ଲଗେଇବାକୁ।
। ହଉ ତୁ ଆସିବୁ ଯଦି ତିନିଟା ରଜରେ ଆମ ଘରେ ରହିବୁ ତାହେଲେ କହ ଦୋଳି ଲଗା ହବ।
ହଁ ହଁ ମୁଁ ଡ୍ରେସ ପଟା ସବୁ ପ୍ୟାକିଂ କରିିକ ତମ ଘରକୁ ପଳେଇବି। ରଜ ତିନି ଦିନ ତମ ଘରେ।
। ନାଇଁ ଆମର ଆକ୍ଚୁଆଲି ଗତ ବର୍ଷ ଗୋଟେ ଆମ୍ବ ଗଛ ଥିଲା ଆମର ସେଥିରେ ଲାଗେ ତୋର ମନେ ଅଛି ନା ବାରିରେ? ସେଇ ଆମ୍ବ ଗଛ ଟା ହାଣି ଦେଇଛନ୍ତି ଗତ ବର୍ଷ। ସେଦିନ ଠୁ ଆଉ ଦୋଳି ଲାଗୁନି ତ ଗଛ ନାହିଁ ନା କୋଉଠି ଲାଗିବ ଦୋଳି? ଗଛ ଗଛ ତ ଗଛ ଥିଲେ ହିଁ ତ ଦୋଳି ଲାଗିବ। ସେ ଗଛ
ହଁ ମ ଆଗରୁ କେତେ ଦୋଳି ଲାଗେ। ଏବେ କଣ ଆଉ ଦୋଳି ଲାଗୁଛି ଆଉ କେହି ଛୁଆ ଖେଳୁନାହାନ୍ତି।
ହୁଁ ସେ ଘର ପାଇଁ ଗଛ ଟା ହାଣିଦେଲେ ତ ଆଉ ଦୋଳି ଲାଗିପାରୁନି। ।
ଆଚ୍ଛା।
ଆଉ ସନ୍ଧ୍ୟାବେେଳେ କଣ ଖାଇଥିଲୁ।
ସନ୍ଧ୍ୟାବେଳେ ବରା ଆଳୁଚପ ତରକାରୀ ଏଇଆା ଆଉ ତୁ।
ଆଛା ମୁଁ ତ ଜାଣିଛି ଚାହା ପୁରୀ ଖାଇଥିଲି।
ହଁ ତୁ ସେଇ ଚା ଖାଇ ଖାଇ ସେଇ ଏମିତି ବୁଢି ଭଳିଆ ହେଇଥା।
ନାଇଁ ଚାହା ଟିକେ ଆଜି ଏମିତି ମାମା କରିଥିଲେ ପି
ଆଉ ଘରେ ସବୁ କଣ କରୁଛନ୍ତି।
ଘରେ ସବୁ ଏଇଠି ବସିଛନ୍ତି ଆଉ। ମାମା ସନ୍ଧ୍ୟା ଦଉଛନ୍ତି ବାପା ତ ବାହାରେ ଅଛନ୍ତି ଆଉ ସାତିରେ ଆସିବେ।
ଆଉ ତୋ ସାନ ଭାଇଟା।
ସେ କୋଉ ସନ୍ଧ୍ୟାବେେଳେ ଏବେ ଟିଭି ଦେଖୁଛି ଘରେ ବସିକି ଆଉ ବାହାରେ ଥିଲା ଏବେ ଆସିଲା ଟିଭି ଦେଖୁଛି ଆଉ।
ଆଚ୍ଛା। ଆଉ ଏଇନା ତ ସ୍କୁଲ ତାଙ୍କର ଛୁଟି ଅଛି ଆଉ ସେ ଏଇନା ସ୍କୁଲ ଯାଉନଥିବ ଆଉ।
ପରା ସେ ସ୍କୁଲ ଛୁଟି ବୋଲି ତା ମନ ପୁରା ଭାରି ଖୁସି କହୁଚି
ତାର ଏନା କୋଉ କ୍ଲାସ୍ ହେଲା ତାର ଏନା କୋଉ କ୍ଲାସ୍ ହେଲା।
ତାର ବା ସଷ୍ଟ ହେଇଗଲାଣି।
ଆ ଷଷ୍ଠ ହେଇଗଲାଣି ଆଉ ଏତେ ବଡ ହେଇଗଲାଣି।
ହଁ ପରା।
ଆଉ ତୋ ଅପା ଘରକୁ ଯାଇଥିଲୁ।
ଅପା ଘରକୁ ହଁ କେବେଠୁ ଯାଇଥିଲି ଆଉ ତ ଯାଇନି ସେମାନେ ସବୁ ରଜରେ ଆସିବେ ତ ଭଲ ମଜା ହବ।
ଆଚ୍ଛା ଆଉ ତୁମ ଝିଅ କେଡୁଟେ ହେଇଗଲାଣି।
ହଁ ଝିଅ ଟା ଟିକେ ଟିକେ ଚାଲିଲାଣି ଗୋଟେ ବର୍ଷ ପୁରି ଗଲାଣି।
ହଁ ତୁ ତ ତା ସାଙ୍ଗରେ ଭଲ ଉ ପୋଷ୍ଟ କରୁଛୁ ଆଉ ଫଟୋ ଉଠେଇକି।
ହଁ ସେମିତି ଛୋଟ ପିଲା ଥିଲେ ତ କେତେ ମଜା ଲାଗେ ଯାଣିଚୁ ଘରେ ଆଉ ସେଇ ତ ଆଉ ଖୁସି ଆଉ।
ହଁ ତୁ ସେ ତାଙ୍କରି ସାଙ୍ଗରେ ମିଶି ଯାଉଚୁ ଚୁଇଁଟିଏ ସିଏ ଚୁଇଁ ତୁ ଚୁଇଁ।
ହଁ ହଉ ସାଙ୍ଗ ଆମେ ବହୁତ କଥା ହେଇଗଲେ ତୁ ରଜରେ ସିଓର ଆସିବୁ ମୁଁ ଏବେ ଫ୍ରି ହେଲେ ଆଉଥରେ ତୋତେ କଲ୍ କରିବି ହେଲା।
ହଉ ହଉ ଠିକ୍ ଅଛି ଟା ଟା।
ଓ ହୋ।